ନମସ୍କାର୍।
ନମସ୍କାର୍ ଭାଇ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା ଭାଇ। ଆପଣ ଆପଣ ସବୁ ଭଲ ଅଛନ୍ତି ଆଜ୍ଞା?
ମୁଁ ବହୁତ୍ ଭଲ ଅଛି। ଆପଣ କେମିତି ଅଛନ୍ତି?
ଆପଣ ଅନା ଆଜ୍ଞା ସବୁ ଠିକ୍ ଅଛୁ ଆଜ୍ଞା ଦ ଈଶ୍ୱରଙ୍କ କୃପାରୁ ଆ ବହୁତ୍ ଭଲରେ ଅଛୁ ଆମ ସପରିବାର ସହିତ ଆମର ଆ ଭସ୍ ସବୁ ବାପା ମା ଭାଇ ଭଉଣୀ ସମସ୍ତେ ସମସ୍ତେ ଠିକ୍ ଅଛୁ ଆଜ୍ଞା।
ଆଉ ଆପଣଙ୍କର ସନ୍ଧ୍ୟା ସମୟର ଜଳଖଆ ପତ୍ର ହେଇ ସାର୍ ଲାଣି?
ଆଜ୍ଞା ଆଜ୍ଞା ହଁ ବର୍ତ୍ତମାନ ଘରେ ଥିଲୁ ଆଉ ଆଉ ପକୁଡି କରିଦେଇଥିଲେ ପକୁ ଘରେ ମାଙ୍କର ସା ହାତ ରନ୍ଧା ଖାଦ୍ୟ ଖାଉଚୁ ପକୋଡି କରି ଦେଇଥିଲେ ପୁଣି ଆଉ କିଛି ବିସ୍କୁଟ୍ ସହ ଚା ମଧ୍ୟ ଖାଇ ଅ ଛୁ ଆଜ୍ଞା ବର୍ତ୍ତମାନ୍। ଆପଣ କରିସାରିଲେଣି?
ହଁ ମୁଁ ବି ଖାଇ ସାଇଲିଣି।
ଆଜ୍ଞା ଆଜ୍ଞା।
ଆପଣ ଯେମ୍ ଆପଣ ଯେମ୍ତି ପକୁଡି ଆପଣଙ୍କ ଘର ତିଆରି ପକୁଡି ଖାଇଛନ୍ତି ମୁଁ ବି ସେମ୍ତି ସେ ମାଙ୍କ ଦ୍ଵାରା ପକୁଡି ଟିକେ ତିଆରି କରାହେଇଥିଲା ଖାଇକି ବସଚି ଉପରେ। ଛାତ ଉପରେ ପାଗ ତ ଯେମ୍ତି ଦେଇଚି। ତେଣୁ ମୁଁ ଭାବୁଚି ଆଜି ଅଧିକାଂଶ ଘରେ ପକୁଡି ହିଁ ହେଇଥିବ।
ଆଜ୍ଞା ଆଜ୍ଞା ଏଇ ପାଗରେ ପୁଣି ଆଉ କଣ ବା ଭଲ ଲାଗିବ କୁହନ୍ତୁ ତ।
ଏଇ ତ ଆମର ଏଇ ଯୋଉ ଆମର ଖାଇବା ପିଇବା। ପର୍ବପର୍ବାଣୀ ନୃତ୍ୟ ସଙ୍ଗୀତ କଳା ପରମ୍ପରା। ଏହାକୁ ନେଇକି ତ ଆମ ଓଡିଶା ମାଟି ପ୍ରସିଦ୍ଧ ଆମର ଓଡିଶା ମାଟି ଆମର ଏହା ସେଇଥିରେ ଆମେ ବଳିଷ୍ଠ ବଳିିଆନ୍ ଆମର ଓଡିଶାର ଯୋଉ ସଂସ୍କୃତି ଅଛି ଆମେ ତାକୁ ନେଇକି ଆମେ କେତେ ଗର୍ବ କରୁଚେ।
ଆଜ୍ଞା ବହୁତ୍ ବହୁତ ଆପଣ ଯ ଯୋ କୋଇଲେ ହଁ।
ଓ ଓ ଓଡିଆ ଭାଷା ଆମର ମାତୃଭାଷା ଏ ଆମର ମାତୃଭାଷା। ଭାରତର ଗୋଟେ ଏଇଟା ଓଡିଆ ଭାଷା ଟା ଆମର ମାନେ ଭାଷା।
ଆଜ୍ଞା ଆଜ୍ଞା। ହଁ ଆପଣ ଯେମ୍ତି କହିଲେ ଆଜ୍ଞା ଓଡିଆ ଭାଷା ଗୋଟେ ଆମର ଗୋଟେ ଗୋଟେ ସଂସ୍କୃତି ପରମ୍ପରା ଆକା। ତାହାକୁ ଯୋଉ ଆମେ ବହୁତ୍ ବହୁତ୍ ପୁରୁଣା ଭାଷା ଆମର ଓଡିଆ ଭାଷା ଗୋଟେ ଯୋଉ ସଂସ୍କୃତିରୁ ଆରମ୍ଭ ହୋଇଛି।
ତାର୍ ବଡ ଆମର ଭାଷା ଓଡ଼ିଆ ଭାଷା।
ଆଜ୍ଞା।
ଉ ତେଣୁ ଦୁଇ ହଜାର ଚଉଦ ମସିହାରେ ଆମର ଜାଣିଚନ୍ତି ଆମ ଓଡିଆ ଭାଷା କୁ ଶାସ୍ତ୍ରୀୟ ଭାଷାର ମା ମାନ୍ୟତା ଆମର ଦିଆଯାଇଥିଲା।
ଆଜ୍ଞା ଆଜ୍ଞା ଆଜ୍ଞା ବହୁତ୍ ଶାଶ୍ୱତ ଆଉ ଯୋଉ ମାନ୍ୟତା। ହଁ।
ଆଜ୍ଞା। ଆମର ଦିଆଯାଇଥିଲା। ତା ବାଦେ ଓଡି ସାହିତ୍ୟ ଅର୍ଥ ଯେ କହିଲା। କଳା ସାହିତ୍ୟ ଓଡିଶା ଓଡିଶାରେ ଅଭାବ ନାହିଁ ଭରପୂର କଳା ସାହିତ୍ୟରେ ଆମର ଆମ ସଂସ୍କୃତି ଭରପୁର ଆପଣ ଯେ କୌଣସି କଳା ଦେଖନ୍ତୁ।
ନିହାତି ଆଜ୍ଞା।
ଆରମ୍ଭ ଆମେ ଆମର ନାଚ ଗୀତଠୁ ଆରମ୍ଭ କରି ଆମର ପଟ୍ଟ ଚିତ୍ରଠୁ ଆରମ୍ଭ କରି ଗୋଟି